ହଁ।
ହଁ।
କହ?
ଆଉ ଭାଇ କୋଉ ବିଷୟରେ ଗପିଲ ଟିକେ କହୁନୁ?
ଭାଇ ବା ମୁଁ ପଚାରିଲି ଭାଇ କି ଆଉ ନା କଣ କହୁଚୁ ମୁଁ କହିଲି ଆଉ ତମେବା କୁଆଡେ ରାମଲୀଳା କଣ ଗୋଟେ ନୂଆ ବହି କଣ ଇଏ କରିଚ ନା ହଁ ମହିରାବଣ ବଦ୍ଧ। ମୁଁ କହଲି କଣ ମହିରାବଣ ବଧ ବିଷୟରେ ଟିକେ କହୁନ ମୁଁ ତ ସେ ବିଷୟରେ କଣ ଜାଣି ନେଇଁ। ଆମିଲୁ ଭାଇ। ଏତେ ବଢିଆ ଆଗରେ ବନେଇ ଚୁନେଇକି କହିଲା ମୁଁ ତ ବ ଅନେଇଚି ମୁଁ କହିଲି ବେକାର ମୁଁ ଏଇ ଫୋନ ଟାରେ କଥା ହଉଥିଲି ଭାଇ କହିଲେ ଫୋନ ଟା ଦେଇଥିଲେ ଯୋଉଥିରେ ମୁଁ ଫୋନ କରିଥିଲେ ଭାଇ ଯଦି ସେ ସେଟା ଧ। ଭଲ ପଇସା ହେଇଥାନ୍ତା।
ହୁଁ।
ହେଲା ଭାଇ ଆରଟାରେ କରୁଥିଲା ଆଉ ମୁଁ ସେୟା କହିଲି ଭାଇ ତ ବଢଆ ଏ ଠୁ ଜେଡ ଯାଙ୍କେ। ଆଉ ପୁରା କହିଲି ଆଉ ମଇରାବଣ ବଧ ଠୁ ଲଗେଇକି ଆ କେମିତି କଣ ହେଲା ହଁ।
ତାପରେ ଚୁଇନା ବସକୁ ଦେଖିକି।
ହଁ।
ଦେଇ ମୁଁ ଖାଲି
କଇଲି ଏଟା ଫୋପଡ଼ି ଦବ ଅଳିଆରେ।
ମୁଁ କହିଲି ଚୁଇନା ଥାଇ କହୁଛି ବାବା ଆଉ ତମେ ବୋଉ କୁ ନେଇକି ତମେ ବେଡ ରେ ବେଡ ରେଷ୍ଟ ଦିଅ।
ହଁ।
ଆଉ ଆମେ ଟିକେ ଶାନ୍ତିରେ ରହୁ ଆ
ହଁ।
ଯେ ବୁଢ଼ୀ ତ କାଇଁ ନ ଶୁଣିଲା ଭଳିଆ ହଉଛି ଆଉ।
ହଁ। ନା ଯଉ ରହିବା କଥା କହିଲା ସେପଟେ କଣ କହିଲା?
ଦେଇ ଶାଶୁ ଘରୁ ଯେମିତି ଝିଅ ବାପ ଘରକୁ ଯେମିତି ଶାଶୁ ଘରକୁ ଗଲେ ଯେମିତି ହୁଅନ୍ତି ନି?
ହଁ।
ଆମ ମୋ ଶାଶୁ କେମିତି ବାହାର ହେଲା ବେଳ କୁ
ଅଁ।
ସେ ସେଇ ପକାରରେ ହେବେ ଆଏ ତାକେ ଚଳଚଳ କାଳେ ପୁଅ କହିବ ର ଇଏ ବୁଲୁ।
କୋଉଠିି କାହିଁକି?
କେଜାଣି ସବୁବେଳେ।
ହଁ।
ଆଉ ମତେ କାହିଁକି ଭିଡିକି ନିଅନ୍ତି ଜାଣିନୁ।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
ଏଁ ହଁ। ପୁଅ କଥା ଜାଣଥିବୁ ପୁଅ କହିବ ହଁ ରେଷ୍ଟ ନେ ଚାରଦିନ ପାଞ୍ଚ ଦିନି। ପୁଅ ସେଇ କଥାରେ ନାଇଁ ସବୁ ଯାଉ ତେଇ ବୋଉ ହି ସବୁ କରିବ।
ଯାହା କହିଲ ମିଲୁ ମୋ ଭାଇକୁ ଏ କଥା ଟା କହିଲି ଦିନରେ କାହାକୁ କହିଲୁ? ଲିଟଲିକି କହିଲି ଲିଟଲି କହିଲା ହାଜୁଲ ହଉଜ ଯା ଯାହା କହିଲ ସ ତ କଥାଲୋ ନିଜେ ପୁଅ ଜନ୍ମ କରି ନିଜ ପୁଅ ମାନେ ଯେତିକି ତାଙ୍କ ବାପା ମା କଥା ବୁଝୁନାହାନ୍ତି ଆମେ ତ ଦେଇ ସେତ୍ ତିକି ବୁଝୁଛୁ ବୁଝୁଛୁ ସଉଛୁ ସବୁ କରୁଛୁ।
ଆମେ ଯାଉ ଯାଉ ଚା ପା ଟିକେ କରିକି ଦେଲେ।
ହଁ।
ମୁଁ ତ ଚା ପିଏନି ତାଙ୍କୁ ଚା କରି ଦେଲେ ଇଏ ସୁନିଆଁ ଅପା ହରେ ରହିଗଲୁ। ମା ନାଇଁ ମା ରହିଗଲା ହଁ। ଆଉ ରହିଗଲା କୁଳୁ କେତେ ସମୟ ପରେ ଆସିଲା ମାଉସୀ ନଥିଲା।
ମାଉସୀ କୁଆଡେ ଯାଇଥିଲା?
ମାଉସୀ ଯାଇଥିଲେ କାହା ଘରକୁ ଯାଇଥିଲେ?
ହଁ ଆଲୋ ବର୍ଷାରେ ବୁଢୀ କୁଆଡେ ଯାଇଥିଲା?
ଶିଆଡେ ଦେଇ ବର୍ଷା କମ ହୁଏ।
ତୋ ଆଡେ ନାଇଁ?
ଇଆଡେ ତ ଗାଳୁଚି ବର୍ଷା ଆଉ।
ହଁ।
ହଁ। ଯେ ପ୍ରକୃତିରେ ଯୋଉ ଭଗବାନ ହଇଛି ଯୋଉ ଭାଇ କହିଲେ
ହାଁ।
ମୁଁ ଏଇଦିନ ବସି ଭାବୁଥିଲି ସେଇ କଥାଟା।
ଆ ଭାବୁଥିଲୁ।
ହୁଁ କାହା ବିଷୟରେ ଗପିଆ ଅପେକ୍ଷା ଭଗବାନଙ୍କ ବିଷୟରେ ଯିଏ ଗପିବା ଟା ଭଲ ଯିଏ ଶୁଣିବା ଟା ବି ଭଲ। ତୋ ଆଖି ଆଗରେ ତୁ ଗୋଟେ କେସଟା ଦେଖିଲୁ ମୋ ମନ ଭିତରେ କାହିଁ ମୋ ଆତ୍ମାରେ ମୁଁ ଭଗବାନଙ୍କୁ ବିଶ୍ବାସ କରେ ମୁଁ ଜାଣିଛି ସେ ଫଲ ଟା।
କୋଉ କଥା?
ତ ଆଖି ଆଗରେରେ କେଡେ ବଡ ଘଟଣା ମୋ ଜୀବନରେ ଘଟିଗଲା
କୋଉ କଥା କହିଲୁ?
ହଁ।
ଆଉ ଭଗବାନ୍ ଦିନରାତି ଯିଏ କରୁଚି, ସତ୍ୟ ସବୁବେଳେ ଜୟ।
ହଁ।
ମୁଁ ଭୁଲ ଟାଏ କିଛି କରିଚି କି, ମୋ ଜୀବନରେ ମୁଁ ଭୁଲ କରିନି।
ନାଁ।
ମୁଁ ନିନ୍ଦା କାଇଁ ନବାକୁ ଯିବୁ।
ହଁ।
ସବୁବେଳେ ସତ୍ୟରେ ଅ ସବୁବେଳେ ଯୁଗେ ଯୁଗେ ଅଛି ସତ୍ୟରେ ଜୟ ଆଉ।
ହାଁ।
ଆଉ ଯଦି ଦେଇ ଦେଖେ, ମୁଁ ଯୋଗ୍ ଭଗବାନଙ୍କୁ ଯୋଉ ପୋଡି ହବାଟା ମୁଁ ଦେଖିଲି ମୁଁ ଜାଇଁଲି ସେ ଘଟଣାଟା ମୋର ଘଟିଲା ତା ପରେ ଆଉ।
ଲିଭେଇ ଦେ ନା ଶୁଖିଗଲେ।
ସେ ବୁଢୀ ସେ ଠାକୁରଙ୍କୁ ବେଶୀ ଭଲ ପାଏ ନାଇଁ କି।
ଶୁଖିଗଲାଣି କଣ? ହଁ।
ଲେଇ ଅନେଇଲୁ ମୋ ଶାଶୁ ତା ଜୀବନରେ କଣ କରୁ କି ନ କରୁ
କୋଉଠି?
ମୁଁ ଦେଖିଚି
ହୁଁ।
ଭାଗବତ ଗାଦି ଚୈତନ୍ୟ ସେ ଫଟୋଟା ଥାବ, ବୁଢୀ ସବୁବେଳେ ଆଉଁଶୁ ଥବ।
ଘରେ ସଉ ନ। ହଁ।
ଏଇ କ ତ ପିମ୍ପୁଡି ଖାରି
ଯେତବେଳେ ଠାକୁର ଘରେ ମୋ ଶାଶୁ ବଇଥ ବ ତୁ ଦେଖିବୁ, ସେ ଫ ବୁଢି କଥା ହଉ ତବ।
ହଁ।
ଆଉ ସେ ଫଟୋକୁ ସେ ଆଉଁସୁ ଥବ।
ହଁ। ହଁ ଯାହା କଇଲୁ।
କାହା ଜୀବନରେ ପିଲାପିଲି ନାହିଁ। ଭଗବାନ ତ ମୁ
ଆଉ ତୋ ମାଉସି ଶାଷୁ କଣ କହିଲା?
ସେଇ କଥା ଟା ବା ଭାବିିଲେଇକିନା ଯୋଉ ଭାଇ କଥାରୁ।
ଆସିବ ଅଳେଇବ ନାଇଁ?
ତୁ ଏମତି ପାଟିକରନି ମୋର ଫୋନ ରେ।
ହଁ।
ହାଲୋ ହଁଇଁ। ଆଉ ମାଉସୀ ଯ ତ ତିରି କଥା ପଚାରିଲେ ଆଉ ନାଡିରେ କଣ ଖଣ୍ଡିଆ ଖବର ହେଇଥିଲା ଏଇ ସବୁ ଗପିଲା ନେ ବୁଢ଼ୀ ରେ ମର ସପ୍ଟେ ଫେଲ ଟାଇପର ହଉଛି।
ବୁଝିଲ।
ବୁଢୀରେ ଯୋଉ ଦେହ ମୁଣ୍ଡ ହେଇଯାଇକି ନା ବୁଡା ଅଛେ ବସି ଗପସପ କରୁଛି ଅଛି। ଉଁ ଝଡି ଯାଇଛି ଅଳ୍ପ ଟିକେ ଝଡି ଯାଇଛି। ଛାତିଏରା ଅବୟ ଦେଖା ହଉଛି ଓଲିଲା ଭଳିଆ ଆଉ
ଠ ତିନି ଦିନ ହେଲାନି ଏଇଠେ ସୁକୁୁଚି ସାୟା ତମ ସାୟା। ଉଁ ତମେ ଦେଇଥିବ କାଲି।
ନିରବତା ରହୁଛି।
ଶୁଖି ଯାଇଛି ଏଇଟା ତମ ନେବ କଣ?
ହୁଁ ଗୌତମ ଦଦା ଦିନେ କହିଲେ
ହଁ।
କହିଲେ ଝିଅ
ହଁ।
ଆଉ ମୁଁ ସେଇ ଦିନଠୁ ଭାରି ବିଶ୍ଵାସ କରିଚି।
ହଁ।
ଭଗବାନ ତମ ଘରେ ଅଛନ୍ତି।
ହଁ।
ହୁଁ। ମୁଁ ଆଙ୍କୁ ଦେଇ ସବୁବେଳେ କହେ ମୁଁ କହିବି ଯେତେ ଦୁଃଖ ଆସୁ କଷ୍ଟ ଆସୁ ସବୁବେଳେ ଭଗବାନଙ୍କୁ ତମେ ବିଶ୍ଵାସ କରିବି ଭଗବାନଙ୍କ ହାତ ଛାଡିବନି। ହୁଁ।
ଆମିଲି ସିଏ ଯୋଉ ଝଡି ଝଡି ଯାଇଛି ବୁଢ଼ୀ
ହୁଁ ହୁଁ ଅଲ୍ପ ଝଡି ଯାଇଚିଆ। ସେ ଆଉ କପେଇକୁ କେତେବେଳେ ଟାଇମ ଅଛି।
ଆଉ ତୁ ଯାଆ କିଛି କହିଲାନି।
ନାଇଁ ମାଉସୀ।
ଆ।
କଥାବାର୍ତ୍ତା ହେଲେ ସେ ଚାର ପା ତିନି ଜଣ ଯାକ କଥାବାର୍ତ୍ତା ହେଲେ ମୁଁ ତ ସେ ଚାଆ ଟିକେ କଲା ବେଳକୁ ତିନି ଜଣ ଠେଲା ପେଲା ହେଇକି ଯାଉଚନ୍ତି। ଜଳଖିଆ ତିନି ଜଣ ଯାକ ଠେଲା ଫେଲା ହେଇକି ଯାଉଛନ୍ତି।
ହଁ ଆମିଲି ଦେଢଶର ମାଂସ ଥା ବିଲେ।
ଦେଢୁଶୁର ଭାରି ବର୍ତନ ବଡ ଦେଢ଼ଶୁର ଭାରି ସନ।
ହଁ।
ମୁଁ ଇ। ମୁଁ ଦେଇ ବଡ ଦେଢ଼ଶୁର ମୋ ଭିଣେଇ ଯିଏ ମୋ ବଡ ଦେଢ଼ଶୁର ସିଏ।
ହଁ।
ପ୍ରସାତ ମାରିକି ମୁଣ୍ଡିଆ ମାରୁଛି।
ହଁ।
ହଁ। ସକାଳ ପାଇଲେ ସେ ଭଗବାନ କୁ ଡାକିବ ଆଉ ଯେତେ ରାତି ହେଇଥାଉ ସେ ଭଗବାନ ଙ୍କୁ
ସେମତି ନଥିଲା।
ଆସି ନଥିଲା।
ସେ ନଥିଲା ସାନ ନଥିଲା।
ମୁଁ କହିଲି ୟା ବଡର ଝୁଅ କୋଉଠି ହେଇଗା?
ଆସିଛନ୍ତି ବା।
ବଡ ଝୁଅ ଆଇଛି?
ହୁଁ।
କଣ ପଢୁଛୁ ନା ପଢୁନୁ?
ପଢୁଛି ଚାକିରି କରିବ ପା ମାଷ୍ଟର ଚାକିରି।
ହଁ।
ହଁ ହଁ ଆଉ ବୁଢୀ ଆଇଥିଲା ଛାଡିଲା ଏ ତ ସେ ବୁଢ଼ୀ ଆଖିରୁ ଖାଲି କୁହ ବହି ଯାଉଥିବ।
ହଁ।
ଗୋଟେ ମନେ ଦେଇ ମୁୂତନ ବାହାର କୁହ ମ ଲାଗିଲଲୁ। ଶୁଣୁ ତୋ କଥା, ତୋ କଥା ଟା ମୋର ମନେ ପଡିଲା ଶୁଣୁ।
କଣ?
ବୁଢୀ ଆଠ ଦିନ ହେଲାଣି
ହଁ।
ଖାଲି ବ୍ୟସ୍ତ ହଉଛି ଆ ଯିବ ବୋଲି ମୁଁ ଖାଲି ଆଜି ଭାବିଲି ଯେତେବେଳେ ଖାଇପିକି ଟିକେ ଶୋଇଥିଲି ଅଁ
ହଁ।
ମୁଁ ତ ଏଇ କହିଲି କଣ ଗୋଟେ କିଛି ର ତୋର ର ସମ୍ପର୍କ ଥିଲେ କିଛି ଜଣା ପଡେ ଆଉ ହଁ ଆଉ ମୁଁ ଏମତି ତ ଭଉଣଠୁ ଛଡା କରିମି। ଭଗବାନ ମୋ ଭଉଣୀଙ୍କୁ ଯଦି ଛଡା କରିଦେବ। ଏଇ କଥା ଟା ଦେଖେ ତୁ ବିଶ୍ଵାସ କରିବୁ ମାଉସୀ ଆଗରେ ବି କଥା କହିକି ମୋ ଆଖିରୁ ଲୁହ ବଇଗଲା ହେଲା ହୁଁ। ମୁଁ କହିଲି ମାଉସି କଣ ରାତି ଭିତରେ ମୋର କଣ ହେଇପାରେ? ତମର କଣ ହେଇପାରେ କାହାର କଣ ହେଇପାରେ କଣ କହିହବ?
ହଁ।
ଆଉ ମତେ କାଇଁ ସେଇ ଟାଇପର ଲାଗିଲା ମୁଁ କହିଲି ଗୋଟା ବହୁ ମୋ ପାଇଁ ହଉଛି ଆଉ। ଦେଖିବା କଣ ହଉଛି ଆଉ?
ହଁ। ହଁ।
କଣ କରିବି ଦେଇ ପଇସା ସରିଗଲାଣି ତ ମୁଣ୍ଡ ଚିନ୍ତା ପଶିଯାଉଛି ଆଉ ହଁ। ସିଆଡେ ଦେଇ ବୋଧେ ସେ ଯୋଉ ସିଆରମ୍ ଆସିବ ବର୍ଷା ବୋଧେ ହଉନି। ନାଁ।
ଶାମ୍ ମନା କଲା ଶ୍ୟାମ୍ କଣ ମନା କଲା?
ତୁ ଆଗ ଶୁଣୁ ମୋ ଶ୍ୟାମ୍ କଥା ବି ବର୍ଷେ କଥାବାର୍ତ୍ତା ହଉଚି ତ ସିଆଡେ ତ ହଉନେଇଁ ହଉ ଆସିବ କି ମଦୁଆ ଟା
ଆଉ ନିଲି ଆଉ ତୁ ଯଉ ଏକଥା କହି ତୋ ମା ଶାଶୁ ଙ୍କ କହିଲା ଆ
ମାଉସୀ ଜେଜେ ବା କାନ୍ଦି ପକେଇଲା ବୁଢ଼ି ଏ ଗୁଣନ ଦେଇ ମୋର ଆତ୍ମ ଭିତରେ ତ ଅଲ୍ଗା କଥା କହି ଆଜିଲୁ
ହଁ।
ତୁ ଜାଣିଚୁ ମୋ ମନ ଭିତରେ ଗୋଟେ ଯ
ଙ୍କାଇଁ ସେ ବୁଢ଼ୀଟା କଣ ଟିକେ ଆସେ ଭାରି ନାଇଁ ଆଡେ କେତେ ଥର ଆ କେତେ ଦିନରୁୁ ବୁଢ଼ୀ ପଡିକି ରହିଛି ଆସିନାହିଁ ଆମେ କଣ ଦେ ଖାଇନାହାନ୍ତି ଯାହା ବି ହେଲେ ମନ୍ଟା ଟିକେ ସକ ପକ ହଉଥିବ ଆଉ।
ହୁଁ ନାଇଁ ମୁଁ ଭାବିଦିଏ ଙ୍କ କହିଲୁ? ମୋର ଆଉ ଦୁନିଆରେ ମୋ ଭଉଣୀ ଟାକୁ ଛାଡିଦେଲେ ମୁଁ ଆଖି ବୁଝିଦେଲେ ମୋର ଆଉ କେହି ନାହିଁ।
ହୁଁ।
ନେଇଥିବୁ ଦେଖେ ମୁଁ ଆଜିଠୁ ତତେ ଖୋଲି କହୁଚି
ହଁ।
ମୋ ସ୍ଵାମୀକି ମୁଁ କେବେ ବହୁତ୍ ମୋ ନିଜ ଲୋକ ବୋଲି ଭାବିନେଇ ନା ମୋ ଛୁଆ ମାନଙ୍କୁ ବି ମୁଁ ନିଜ କଥା ଭାବିନି
ଆଉ ଅଧ ଭଉଣୀ ହେଲେ ଭାବିଚି ହେ ହେ ହେ ହେ ହେ ହେ ତୋ ଭଉଣୀକି ଖାଲି ଭାବିଚ
ମୋର ଆଉ ନିଜର ମୁଁ ଭାବିନି ଏ ଦୁନିଆରେ ଆଉ କିଏ ଅଛି।
ଆ।
ନା।
ତୁ ଭାବୁଛୁ ଖାଲି ତମ ଭଉଣୀ?
ଆଉ ରକ୍ତର ସମ୍ପର୍କ କିଏ ସ୍ଵାମୀ?
ସବୁତ ରକ୍ତର ସମ୍ପର୍କ ଚାଲିଗଲେ ଆଉ ଜଣେ ଜଣେ ତୁ ଅଛୁ ମୁଁ ଅଛି
ଆଉ ଏମାନେ କଣ ସ୍ଵାମୀ ମାନେ କେବେ ରକ୍ତର ସମ୍ପର୍କ ହେଇପାରନ୍ତିକି?